ହଁ।
ଆଉ କଣ ଖବର୍? କଣ ଅଛ? କେମିତି ଅଛନ୍ତି?
ହଁ ଭାଇ ଜୟ ଜଗନ୍ନାଥ। ଆପଣ କେମିତି ଅଛନ୍ତି? ମୁଁ ଭଲ ଅଛି।
ହଁ ଭଲ ଅଛି।
ଆଉ କଣ କରୁଥିଲେ ଭାଇ?
ଆଉ କଣ ଖିଆ ପିଆ କଣ ହେଲାଣି ନା ନାଇଁ?
ହଁ ହେଇ ଖାଇକି ଉଠିଲି। ଆପଣ ଖାଇଲେଣି? ରୁଟି, ସନ୍ତୁଳା।
ଆଛା, ରୁଟି କଥାରୁ ମନେ ପଇଲା। ଆମେ ସବୁ ରୁଟି ଖାଉଛେ। ତ ବର୍ତ୍ତମାନ ଏବେ ଗୋଟେ ବାହାରେ ସେ ଗ୍ୟାସ୍ ରେ କଣ ରୁଟି ଖାଇଲେ ସେ ଆଁ କ୍ୟାନ୍ସର୍ ଧରିବ କଣ ବା। ଆପଣ ତା ବିଷୟରେ କଣ ଜାଣିଛନ୍ତି? କଣ ତା ବିଷୟରେ ଗୋଟେ କହୁନାହାନ୍ତି କଣ କେମିତି ଯେ କଣ ସେଟା ଗୋଟେ କ୍ୟାନ୍ସର୍ ଉପରେ ଇଏ ସେଥିପାଇଁ। ସେକା ରୁଟି ଖାଇବା ପାଇଁ ମୁଖ୍ୟତଃ ପରାମର୍ଶ ଦିଆ ହଉଛି।
ହୁଁ। ନାଇଁ ଆପଣ ଠିକ୍ କଥା ଟିକେ କହୁଛନ୍ତି। ଯେ ମୋର ତ ଏଇ ବିଷୟରେ ଅଳ୍ପ କିଛି ଧାରଣା ଅଛି। ଯେ ସାଧାରଣତଃ ଆମ ମାନେ ଭାତ ଦୁଇଥର ଖାଇବା ଦ୍ଵାରା ଆମ ଶରୀରରେ ଯୋଉ ଗ୍ଲାଇକୋଜେନ ର ପରିମାଣ ବଢି଼ଯାଏ ବା ମୋଟାପା ବ଼ଢିଯାଏ। ଆମର ଇନ୍ସୁଲିନ ଅଧିକ କ୍ଷରଣ ହୁଏ ବୋଲି ବୋଧ ହୁଏ ଆମେ ଗୋଟେ ମାନେ ରାତି ବେଳେ ସମସ୍ତେ ପ୍ରାୟତଃ ରୁଟି ଖାଉ। ତ କିନ୍ତୁ ସେ ନିଜ ସୁସ୍ଥତା ପାଇଁ। ଯୋଉ ଖାଦ୍ୟ ଗ୍ରହଣ କରୁ ଯଦି ସେଇ ଖାଦ୍ୟ ଟାକୁ ଆମେ ଉପଯୁକ୍ତ ଢଙ୍ଗରେ ବା ଉପଯୁକ୍ତ ପ୍ର କ୍ରିୟାରେ ତିଆରି କରି ନ ଗ୍ରହଣ କରିବା ତାହେଲେ ସେଇଟା ଆମ ଶରୀର ଉପରେ କ୍ଷତିକାରକ ପ୍ରଭାବ ନିଶ୍ଚୟ ଭାବରେ ପକେଇବ। ଯେହେତୁ ଗ୍ୟାସ୍ ଟା ଗୋଟେ କେମିକାଲ ମଧ୍ୟ କାହିଁକିନା ସେଇଟା ଯୋଉ ପେଟ୍ରୋଲିୟମ ଗ୍ୟାସ୍ ଟାକୁ ସେଠି ଲିକୁ ମେଟ କରିକି ରଖାଉଛି। ଆମେ ସିଧା ସଳଖ ଭାବରେ ରୁଟି ଟା ଯଦି ତାରି ଉପରେ ଶେକିବା। ନିଶ୍ଚିତ ଭାବରେ ସେଇ ଯୋଉ ରାସାୟନିକ ପଦାର୍ଥର କିଛି ଅଂଶ ସେଇ ରୁଟି ମଧ୍ୟରେ। ରହୁଥିବ ଯୋଉଟା କି ଆମ ଶରୀରକୁୁ ଯାଇ ପରୋକ୍ଷ ଭାବରେ ପ୍ରତ୍ୟକ୍ଷ ଭାବରେ ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ନଷ୍ଟ କରୁଥିବ। ନା କଣ ଭୁଲ, ଭୁଲ ଭାବୁଛନ୍ତି?
ଆଚ୍ଛା ଯଦି ଆମେ ଦେଖୁଛୁ ଯେ ଆ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଅ ରୁଟିବା କଥା କହୁଛି। ଯେ ରୁଟିରେ ମଧ୍ୟ ଶର୍କରାର ପରିମାଣ ଡାଇବେଟିସ୍ ଲୋକଙ୍କ ପାଇଁ ବି ଗୋଟେ ଅ ମାନେ ରୁଟିରେ ମଧ୍ୟ ଖାଇବାକୁ ମଧ୍ୟ କହୁଛନ୍ତି। ଯେ ଯଦି ଜଣେ ଲୋକ ଭାତ ଖାଉଛି। ଶହେ ଗ୍ରାମ ଚାଉଳର ଭାତ ଖାଉଛି କି ଆଉ ଓ ସେଇ ହିସାବରେ ଜଣେ ଜଣେ ରୁଟି ଖାଉଛି। ଉଁ ମାନେ ପାଖାପାଖି ପନ୍ଦର ପଟ କୋଡି଼ଏ ପଟ ରୁଟି ଖାଉଛି ଆ ତାହେଲେ ସେଇ ହିସାବରେ ଆମେ କଣ ଚିନ୍ତା କରିବା ଗୋଟେ ଡାଇବେଟିସ ବ୍ୟକ୍ତି ଆଉ ଅ ସେ ଭାତ ଖାଇବାଟା ସେଇ ଜାଗାରେ ଠିକ୍ ନା ରୁଟି ଖାଇବାଟା ଠିକ୍?
ଉଁ ମାନେ ମୁଁ ମୋ ଭାବନାରେ ମାନେ ଅଧିକାଂଶ ଡାକ୍ତର ପରାମର୍ଶ ଦିଅନ୍ତି ଯେ ଆପଣ ମାନେ ଯୋଉମାନଙ୍କର ଡାଇବେଟିସ୍ ରହେ ବା ମାନେ ଯୋଉମାନଙ୍କ ଶରୀରରେ ଇନ୍ସୁଲିନ୍ ଟ ଅଧିକ ପରିଣରେ କ୍ଷରଣ ହୁଏ ତାଙ୍କୁ ଡାକ୍ତ ମାନ ପରାମର୍ଶ ଦିଅନ୍ତି ଆପଣମାନେ ଅଧିକ ପରିମାଣରେ ରୁଟି ଖାଆନ୍ତୁ। ବିଶେଷ କରି ଅଟା ରୁଟି ଖାଆନ୍ତୁ ଯଦି ଅଟା ରୁଟି ନ ହଉଛି ବାଲି କିମ୍ବା ଯୋ ମାଣ୍ଡିଆ ରୋଟି। କିମ୍ବା ବାଜରା ରୁଟି ବିଭିନ୍ନ ପ୍ରକାର ରୁଟି ଆପଣ ମାନ ମିଶେଇକି ଖାଇବା ପାଇଁ ସେମାନେ ପରାମର୍ଶ ଦିଅନ୍ତି। ଯାହା ଦ୍ଵାରା କଣ ହୁଏ କି ସେମାନଙ୍କ ଶରୀରରେ। ମାନେ ସେଇ ଯୋଉ ମାନେ ଇନ୍ସୁଲିନ ର କ୍ଷାରଣ। କମି ଯାଇଥାଏ।
ଠିକ୍ କଥା ଯଦି ଆମେ ଦେଖୁଛେ ଅ ମାତ୍ରାଧିକ ରୁଟିର କଥା ବା ଆ ରୁଟି ଯଦି ଆମେ ଉତ୍ତର ପ୍ରଦେଶ କିମ୍ବା ଉତ୍ତର ଭାରତର ଲୋକମାନଙ୍କୁ ଦେଖିବା। ମୁଖ୍ୟତଃ ଆମର ସାତଟା ଯା ଯଦି ଓଡି଼ଶା ବଙ୍ଗାଲ ପଟର ଟି ପଦ ପତଳା ରୁଟି ଥାଏ। ତ ଏଥିରେ ଯଦି ମୁଠାଏ ଅ ଅଟା ଯଦି ପ୍ରୟୋଗ ହଉଥିବ ତାହେଲେ ସେମାନଙ୍କର ସେଥିରେ ଆ ତିନି ମୁଠା କି ଚାରି ମୁଠାର ଗୋଟେ ଅଟା ପ୍ରୟୋଗ ହଉଥିବ। ବୋଲି ଯାହା ଜଣା ପଡୁଛି।
ହଁ।
ଯଦି ଏଇ ରୁଟି ଆଉ ସେଇ ରୁଟି ଭିତରେ। ଉଁ ଯଦି ଗହମର ମଧ୍ୟ ବିଭିନ୍ନ ପ୍ରକାର ଗହମ ଆ ସେ ଆପଣ ଦେଖିଥିବେ ଗୋଟେ ଗୋଟେ ଗହମ ଆଗରୁ କଣ କଟ୍ରୋଲରେ ଗହମ ଆସିଥିଲା। କିମ୍ବା ଯୋଉଥିରେ କି ଆମର ବର୍ତମାନ ବନ୍ଦ ହେଇଗଲାଣି ଚାଉଳ ଆସୁଛି ତ ସେଇ। କଟଲ ଗହମ ଯଉଟା ଖାଆନ୍ତି ଲୋକ ସେଇ ଗହମ ଟିକେ। କିଈସତ ଗହମ ରଙ୍ଗର ତାର ଟିକେ ମାନେ। ଟିକେ ମଇଳା ରଙ୍ଗର ଦେଖାଯାଏ ଆଉ ଯୋଉଥିରେ ଟିକେ। କମ୍ ମଶ୍ରିତ ଥାଏ ସେଇଟା ତ ମୁଖ୍ୟତଃ ଧଳା ଦେଖାଯାଏ ଆଉ ଯଉଥିରେ ଅ ଅଧିକା ଆପଣଙ୍କର ଯୋଉଟା ପ୍ୟୁରିଫାଏ ହେଇଯାଇଥିବ ବା ଯୋଉଟା ଅଧିକା ଆ ପ୍ରକ୍ରିୟାକରଣ ହେଇଯାଇଥିବ ସେଠାରେ ଆ ପ୍ରାୟ ଧଳା ଦେଖାଯାଏ।
ଆଜ୍ଞା।
ଆମେ ଉଁ ଯଦି ଉଁ ଫସଲ ଭିତରେ ଦେଖୁଛେ ଅ ଆ ଖରିଫ୍ ଫସଲ ଦେଖୁଛେ ରବି ଫସଲ ଦେଖୁଛେ ଖରିଫ୍ ଫସଲ ର ଗୋଟେ ଆ ଭାରି ମୁଖ୍ୟ ପ୍ରମୁଖ ଉଁ ଖାଦ୍ୟ ଭିତରେ ଧାନ ଯାଉଛି ଆଉ ଗହମ ଯାଉଛି ନୁହେଁ କି। ତା ଭିତରେ ଆମେ ଏଇ ଯୋଉ ଗହମର ଅ ଚାହିଦା ଟା କୋଉ କୋଉ ଜାଗା ଯେମିତିକି ଉତ୍ତର ଭାରତରେ ଆମେ ଦେଖୁଛେ ପଞ୍ଜାବରେ ରୁଟି ଟା ମୋଟା ରୁଟି। ଏପଟେ ଆମର ପତଳା ରୁଟି, କଣ ତା ବିଶେଷରେ ଆପଣ କଣ ଚିନ୍ତା କରିବେ କଣ କହିବେ?
ଆରେ ମୁଁ ଏଇଆ କହିବାକୁ ଚାହିଁବି ଯେ ଆମର ଯେମିତି ଗୋଟେ ପ୍ରଧାନ ଖାଦ୍ୟ ଭାତ ଆଉ ରୁଟି କି? କିନ୍ତୁ ପଞ୍ଜାବରେ ପ୍ରଧାନ ଖାଦ୍ୟ କେବଳ ରୁଟି ସେମାନେ ଭାତ ଯଦିଅବା ଖାଆନ୍ତି ବହୁତ କ୍ୱଚିତ୍ ଖାଆନ୍ତି। ସେମାନଙ୍କ ଯେମିତି ଆମର ଦେଖନ୍ତୁ ମଧ୍ୟାହ୍ନ ଭୋଜନ ରାତ୍ର ଭୋଜନ ଆମେ ଉଭୟଥିରେ ଗୋଟିଏ ଥିରେ ଭାତ ଖାଇଲେ ଆମେ ଅନ୍ୟ ଥିରେ ଆମେ ରୁଟି ଖାଉ। କିନ୍ତୁ ସେମାନେ ଉଭୟ ଭୋଜନରେ ରୁଟି ଟାକୁ ଗ୍ରହଣ କରନ୍ତି ପ୍ରାୟତଃ ରୁଟି ଡାଲମା। ବହୁତ ସ୍ଵାସ୍ଥ୍ୟକର ମାନେ ଖାଦ୍ୟ ସେମାନେ ଖାଇବା ପାଇଁ ପସନ୍ଦ କରନ୍ତି। କେବଳ ପଞ୍ଜାବ କାହିଁକ ଆମେ ଯଦି ରାଜସ୍ ସ୍ଥାନ ମଧ୍ୟ ଯିବା ସେଠି ମଧ୍ୟ ରୁଟି ଟା ବହୁତ ମୋଟା ଥାଏ। ମାନେ ସେମାନଙ୍କ ରୁଟି ମାନେ ରୁଟି ପ୍ରସ୍ତୁତି ତାକୁ ଚକଟିବା ପ୍ରଣାଳୀ। ମାନେ ତାକୁ ସେମାନେ ଇଭେନ ଅଙ୍ଗାରରେ ମଧ୍ୟ ତାକୁ ମାନେ ପୋଡିକି ବି ସେମାନେ ଗୋଟେ ନୂତନ ପ୍ରକାର ରୁଟି ତିଆରି କରନ୍ତି ସେମାନେ ବହୁତ ମାନେ ମାନେ ମକା ରୁଟି ଟିକେ ଖାଆନ୍ତି ତାପରେ ମାଣ୍ଡିଆ ରୁଟି, ବାଜରା ରୁଟି। ତାପରେ ସେମାନଙ୍କ ରୁଟି କରିବାର କେବଳ ପ୍ରକ୍ରିୟା ଭିନ୍ନ ନାହିଁ ସେମାନଙ୍କର ଖାଦ୍ୟ ପ୍ରକ୍ରିୟା ମଧ୍ୟ ଭିନ୍ନ। ତାକୁ ନେଇ ଯଦି ଆପଣ ଟିକେ ମାର୍ଗ ଦର୍ଶନ କରନ୍ତେ ଭଲ ହୁଅନ୍ତା।
ଯଦି ଅ ପସନ୍ଦ ଭିତରେ ବି ଦେଖୁଛନ୍ତି ଆ ଆଜିକାଲି ଆମର ବିଭିନ୍ନ ଯୁବମାନେ ସବୁ ସମ୍ଭ୍ରାନ୍ତଶୀଳ ବ୍ୟକ୍ତି ମାନ ଅଛନ୍ତି। ମାନେ ତାୱାରେ ରୁଟି ଖାଉଛନ୍ତି ଆପଣ ଦେଖିବେ
ହୁଁ, ହୁଁ, ହୁଁ, ହୁଁ, ହୁଁ, ହୁଁ।
କି ତାୱାରେ ରୁଟି ସେଖାଥିବ। ତା ସହିତ ସନ୍ତୁଳା ଥିବ ସନ୍ତୁଳା ଫୁଟା ହେଇନଥିବ। ତା ସହିତ ଏଇଭଳି ଖାଦ୍ୟକୁ ଆଜିକାଲି ସମୟର ଗୋଟେ ସମ୍ରାନ୍ତ ଶ୍ରେଣୀର ଖାଦ୍ୟ ବୋଲି ମ ମଧ୍ୟ ଅଁ ବିବେଚନା କରାଯାଉଛି ଆପଣ ଯଦି ଦେଖିବେ ଅ ଯଦି ବ୍ୟଞ୍ଜନ ଭିତରେ ଖାଇବା ଭିତରେ ଓଡିଶା ବଙ୍ଗାଲ ଉଁ ଏଇ ପ୍ରକାର ଅଞ୍ଚଳ ଗୁଡିକରେ ଟିକେ ଅ ବିଭିନ୍ନ ପ୍ରକାର ରକମର ଖାଦ୍ୟ ଖାଆନ୍ତି ବିଭିନ୍ନ ପ୍ରକାର ମା ତ୍ରାଧିକ ଅ ଯୋଉଟା କି ଟେଷ୍ଟି ଖାଦ୍ୟ ଖାଆନ୍ତି। କିନ୍ତୁ ସଧା ସିଧା କ୍ଷେତ୍ର ଏଇ ଦିଟା ରାଜ୍ୟକୁ ଛାଡିଲେ ଅନ୍ୟ ଅନ୍ୟ ଅଞ୍ଚଳ ଗୁଡିକରେ ଆ ପ୍ରମୁଖ ତ ରୁଟିକୁୁ ବହୁତ ଜାଗାରେ ଖାଆନ୍ତି ହଁ ଆଉ ଟିକେ ଅ ଟା ମିଳିଲା ସାଙ୍ଗେ ସାଙ୍ଗେ ତାକୁ ରୁଟି କରିଦିଅନ୍ତି ଆଉ ସେମାନେ ମଧ୍ୟ ଆକ୍ଟିଭ ରୁହନ୍ତି କଥାରେ ଆଉ ଯଦିିବା କୁହାଯାଏ ପଶ୍ଚିମ ଓଡିଶାର କିଛି ଲୋକ ଥାଆନ୍ତି। ତାଙ୍କୁ ଲୋକ କୁହନ୍ତି ଯେ ବାହାରେ ଚିହ୍ନନ୍ତି। ଓ ଯୋ ଲୋକ୍ ହେ ଯୋ ଖାନେ କା ବାଦ୍ ସୋ ଯାତେ ହେ କାହିଁନା ଯାହା କି ଭାତ ତ ଖାଇ ସାଇଲା ତାପରେ ନିଦ୍ରା ଦେଇଥାଏ ସାଙ୍ଗେ ସାଙ୍ଗେ ତାଙ୍କୁ ନିଦ ହେଇଯାଇଥାଏ ସେମାନେ ନିଦରେ ଶୋଇ ପଡନ୍ତି। କିନ୍ତୁ ରୁଟି ଗୋଟେ ଏମ୍ ଜିନିଷ ଦେହକୁ ହାଲକା ରଖିଥାଏ ବଡିକୁ ମଧ୍ୟ ଫିଟ ରଖିଥାଏ ତା ସହିତ ଆପଣଙ୍କୁ ଚଲାବୁଲା କରିବାକୁ ମଧ୍ୟ ଗୋଟେ ସୁବିଧା ଦେଇଥାଏ। ନୁହେଁ କି।
ହୁଁ ହୁଁ ହୁଁ ହୁଁ ହଁ ବହୁତ ଆପଣ ମାନେ ଆମ ଶରୀର ଟା ସବୁବେଳେ କାହିଁ ଫୁର୍ତିଲା ଫୁର୍ତିଲା ଅନୁଭବ ହୁଏ ରୁଟି ଖାଇଲା ପରେ। ଭାତ ଟା ଆମକୁ ଅଳସୁଆ ଭାତ ଟା ଯଦିିବା ମାନେ ହୁଁ ସମ୍ପୂର୍ଣ୍ଣ ଅଳସୁଆ କରେନି କିନ୍ତୁ ଭାତ ଖାଇଲା ପରେ କାହିଁକି ମାନେ ଶରୀର ଆଉ କର୍ମ ତତ୍ଵରେ ଏତେଟା ହେଇପାରେନି। କାହିଁକିନା ମତେ ସବୁବେଳେ କିଛି ମାନେ ମୋ ନିଜର ବ୍ୟକ୍ତିଗତ ଅନୁଭୂତି ମତେ ଭାତ ଖାଇଲା ପରେ ନିଶ୍ଚୟ ଟିକେ ଢୋଳ ଲାଗେ। ଅଳ୍ପ କିଛି ସମୟ ପାଇଁ ହଉଛି ନା ମୁଁ ଟିକେ ବିଶ୍ରାମ ନବା ପାଇଁ ଭଲ ପାଏ। କିନ୍ତୁ ରୁଟି ଖାଇଲେ ମାନେ ଖାଇସାରିଲା ପରେ ସାଙ୍ଗେ ସାଙ୍ଗେ ଯଦି ବି କିଛି କାମ କରିବା ପାଇଁ କୁହାଯାଏ ମୁଁ ପ୍ରାୟତଃ ଅମଙ୍ଗ ହୁଏ ନାହିଁ ସେ କାର୍ଯ୍ୟ କରିବା ପାଇଁ। ହେଲେ ଭାତ ଖାଇଲା ପରେ ମୁଁ କିଛି ସମୟ ବସେ ତାପରେ କୁହେ ମତେ ଯାହା କାମ କହିବ ମୁଁ କରିବି। ତେଣୁ ନିଶ୍ଚୟ ଆପଣ ଯୋଉଟା କହୁଛନ୍ତି ସେଇଟା ପ୍ରଯୁକ୍ତ ଆଉ ଗ୍ରହଣ ଯୋଗ୍ୟ। ଆଉ ଆପଣ ମଝିରେ ଯୋଉ ମାନେ କିଛି ସମୟ ତଳେ କହୁଥିଲେ ଯେ ଯୋଉ ତାୱା ସେକା ରୁଟି ହଁ। ଗୋଟେ କନା ବୁଜୁଳା କରିକି ପ୍ରାୟତଃ ମୁଁ କିଛି ଜାଗାରେ ଦେଖିଛି ହୋଟେଲ ମାନଙ୍କରେ ମଧ୍ୟ ଆ କିଛି ଲୋକ କୁହନ୍ତି ଆପଣ ତାୱାରେ ସେଟାକୁ ସେକନ୍ତୁ ସେକିଲା ପରେ ସେ ଯଦି ଫୁଲିଲା ପରେ ଦିଅନ୍ତୁ। ଆପଣ ସିଧାସଳଖ ଭାବରେ ଏଇ ପ୍ରଥମ ଥର ଏଇ କୋଇଲା ଚୁଲି। ଗୋବର ଘଷି ଜାଳଣୀ ଯଦି ଏଇଥିରେ ସେକିକି ଦଉଛନ୍ତି ଚଳିବ। ନଚେତ ଯଦି ପାରୁଛନ୍ତି ଆପଣ ତାୱା ରେ ସେକିକି ଦିଅନ୍ତୁ କିନ୍ତୁ ଗ୍ୟାସ ସେକିକି ଦିଅନ୍ତୁ ନାହିଁ କି ଖାଆନ୍ତୁ ନାହିଁ ବିଭିନ୍ନ ପରାମର୍ଶଦତା ବିଭିନ୍ନ ଡାକ୍ତର ଏମାନେ ମଧ୍ୟ ମାନେ ଗଣମାଧ୍ୟମ ମାଧ୍ୟମରେ ଆମକୁ ଏଇ ମାନେ ଏଇ ସୂଚନା ଦିଅନ୍ତି କିନ୍ତୁ ତାହା ସବୁବେଳେ ମାନିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଇପାରେନି। ତେଣୁ ଗୋଟେ ପ୍ରମୁଖ ବିଷୟବସ୍ତୁ ଥିଲା ଆପଣଙ୍କର। ଏଇ ରୁଟିକୁ ନେଇ ହେଲେ ଏଇ ଖାଇବା ଆଉ ଖାଦ୍ୟ ପ୍ରକ୍ରିୟା କେବଳ ରୁଟି କାହିଁ ଯଦି ଅନ୍ୟ କିଛି ମାନେ ରୁଟି ଭଳି ଅନ୍ୟ କିଛି ଖାଦ୍ୟ ବିଷୟରେ ଯଦି ଆପଣ କିଛି କୁହନ୍ତେ ଟିକେ ଭଲ ହୁଅନ୍ତା।
ନିହାତି। ଯଦି ଆମେ ଦେଖୁଛେ ଯେ ଏହାର ଚାଷ ବି ଯଦି ଓଡିଶା କିମ୍ବା ଅ ବେଙ୍ଗାଲ କି ଏଇଭଳିଆ ଜାଗାଟେ ଧାନ ବି ପ୍ରଯୁଜ୍ୟ ମାଟି ଦେଖାଯାଇଥାଏ। ଆ ବର୍ଷା ବି ସେଇ ଅନୁସାରେ ହେଇଥାଏ କେରଳ ପଟେ ଦେଖିବେ ଆନ୍ଧ୍ରପ୍ରଦେଶ ପଟେ ବି ଦେଖିବେ ସେ ପଟେ ବି ଏ ଭାତର ଚାହିଦା ଟିକେ ସେୟା ହବ। ତ ସେଥିପାଇଁ ଏପଟ ଅଞ୍ଚଳ ଯଦି ଉ ଉତ୍ତର ଭାରତ ପଟେ ଆମେ ଦେଖୁଛେ ସେପଟେ ଟିକେ ରୁଟି ଅଧିକା ହବ କାହିଁକି ନା ସେ ଜାଗାର ସେଇ ସମତଳ ଅଞ୍ଚଳ ଗୁଡାକ ପ୍ରାୟ ଦେଖାଯାଏ। ସେଇ କ୍ଲାଇମେଟ ରେ ସେଇଟା ଟି ଟେ ଭଲ ହବ ତାପରେ ବି ଆପଣ ଯଦି ଦେଖୁଛନ୍ତି ଏଇ ଆ ଆଦ୍ର ଅଞ୍ଚଳ ଗୁଡିକରେ ଏତେ ଗହମର ହେଇପାରିବନି କାହିଁକି? ଏଥିରେ ମଧ୍ୟ ସେଥିରେ ଫଙ୍ଗସ ଲାଗିଯିବେ ସେଥିରେ ଅଁ ଉଁ ସେମାନଙ୍କର ବୁ ବୃଦ୍ଧି ହେଇପାରିବନି ଯେମିତି ଆପଣଙ୍କର ଗହମ ଯଦି ଆମେ ତାର ବଟନିକାଲ ଲାଇନି ଦେଖୁଚେ ଟିଟିକମେଜ ଥିବ ତାର ଆ ଗୋଟେ ଯଦି ଡିଜିଜ୍ ଅଛି ଆପଣଙ୍କର କଣ ତା ନାଁଟା ଉଁ ପକ୍ସିିନିଆ ଗ୍ରାମିନିଶି ଟିଟିସି ଏଇଭଳି ଆ ଗୋଟେ ଡିଜିଜ ଅଛି କି ଜାଣିଥିବେ? ତ ସେଇ ଡିସିଜ ହେଲେ ଆମର କଣ ହୁଏ ଗହମ ଗଛକୁ ଆଉ ବଢିବାକୁ ଦିଏନି ଯାହାଫଳଲେ ଗହମ ଉ ଉତ୍ପାଦନ ଯଦି ନ ହେବ ତାହେଲେ ରୁଟି କେତେ କୋଉ ହିସାବରେ ହେବ ଆମେ କୋଉ ହିସାବରେ ଖାଇବା କୋଉ ହିସାବରେ କରିବା। ତେଣୁ ଯୋଉ ଅଞ୍ଚଳରେ ହଉଛି ତାକୁ ମଧ୍ୟ ଟିକେ ପ୍ରୋତ୍ସାହନ ମିଳିବା ଦରକାର ଲୋକମାନେ ବି ସେଇଭଳିଆ ଉତ୍ତମ ମାନର ଉତ୍ତମ ପ୍ରଜାତିର ଗହମକୁ ଯେଭଳି ଭାବେ ସେମାନେ ଅଁ ତିଆରି କରିପାରିବେ। ଆଉ ଯାହା ତିଆରି କରିବା ଦ୍ଵାରା ଆଁ ଚାରିଆଡେ ମଧ୍ୟ ସେଇଟା ବ୍ୟାପି ପାରିବ। ଆଉ ସେଇଟାକୁ ସମସ୍ତେ ଖାଇପାରନ୍ତେ ନୁହେଁ କି?
ହୁଁ ସମସ୍ତେ ଉପକୃତ ହୁଅନ୍ତେ। କାହିଁକି ନା ଗହମ ଟା ମାନେ ସମସ୍ତଙ୍କ ପାଖରେ ମାନେ ସବୁବେଳେ ପହଞ୍ଚି ପାରୁନି ତାର ମୁଖ୍ୟ କାରଣ ହୋଉଚି ଉତ୍ପାଦନ କମ୍। ତେଣୁ ତାର ଉତ୍ପାଦନ ଟାକୁ କିପରି ବଢ଼ା ଯାଇ ପାରିବ ପ୍ରତିଟି ଲୋକଙ୍କ ପାଖରେ ତାକୁ ପହଞ୍ଚା ଯାଇ ପାରିବ। ଆଉ ତାରି ଉପରେ ମାନେ ସମସ୍ତେ ସରକାର ଆମେ ସମସ୍ତେ ସଚେତନ ହବାର ଆବଶ୍ୟକତା ରହିଛି କାହିଁକି? ନା ଅଧିକାଂଶ ଚାଷୀ ଧାନ ଫସଲ କରିବା ପାଇଁ ବେଶୀ ଭଲ ପାଉଚନ୍ତି। ମୁଗ ଫସଲ କରିବା ପାଇଁ ଭଲ ପାଉଛନ୍ତି କିନ୍ତୁ ଗହମ ଫସଲ କରିବା ପାଇଁ କିଏ ଭଲ ପା ଲ ପାଉନାହାନ୍ତି ସେଥିପାଇଁ ଆମ ରାଜ୍ୟ ଏବେ ମଧ୍ୟ ଗହମ ପାଇଁ ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା। ରାଜସ୍ଥାନ ମାନେ ବାହାର ରାଜ୍ୟ ଉପରେ ସବୁବେଳେ ନିର୍ଭରଶୀଳ ହେଇ ରହୁଛି। ଯଦି ବା ଆମର ଆବଶ୍ୟକତା ଚାହିଦା ପୂରଣ କିଛି ପରିମାଣରେ ରହିପାରୁଛି କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଆମେ ନିଜେ ଆ ଆମ ଓଡିଶା ନିଜେ ଆତ୍ମରଶ୍ବ ଆତ୍ମ ନିର୍ଭରଶୀଳ ହେଇପାରୁନି ନା କଣ ଭାବୁଛନ୍ତି?
ନାଇଁ ଦେଖନ୍ତୁ ଉ ଆମେ ତ ଏଇ ଗହମ ବିଷୟରେ ବହୁତ ଭଲ ଅ ଗୋଟେ ଚର୍ଚ୍ଚା କରୁଚେ ଆ ଗହମ ହଉ କିମ୍ବା ଚାଉଳ ହଉ ଏଗୁଡାକୁ ଓ ଯେହେତୁ ଗୋଟେ ପ୍ରମୁଖ ଖାଦ୍ୟ ଏ ଖାଦ୍ୟକୁ ଧରି ଏ ଏ ଆ ମାନେ ଜୀବଜଗତ ତଥା ମାନବ ସମାଜ ତିଷ୍ଠି ରହିଛି। ଅ ତା ବିଶେଷରେ ଆମ ମାନଙ୍କୁ ଅ ଟିକେ ଉଁ ଗୁରୁତ୍ୱାରୋପ କରିବା ଦରକାର ଅ ବଲେ ସେ ସିଏ ଠିକ୍ ଠାକ୍ ପା